ହ୍ୟାଲୋ। ହ୍ୟାଲୋ। ମୋ ଭଏସ୍ କ୍ଲିୟର୍ ଶୁଭୁଚି ତ ହଁ ହ୍ୟାଲୋ।
ହ୍ୟାଲୋ।
ଆରେ ହଁ ହ୍ୟାଲୋ।
ହଁ ତୁଳସୀମାଦି କେମିତି ଅଛ?
ମୋ ଭଏସ୍ ରେ ଶୁଭୁନି କି?
ନା, ନା କ୍ଲିଅର ଆସୁନି
ତୋର ପ୍ରୋବ୍ଲେମ ମୋର ପୁରା ଫାଇଭ୍ ଜି ଚାଲିଚି।
ହଁ ଏବେ ଶୁବିଲା।
ତୁ ନହେ ଟିକେ ଛାତ ଫାତ ଉପରୁ ପଳା।
ହଁ, ହଁ‌
ଆମ ରୁମ ରେ ପାଉନି ଶ୍ରଦ୍ଧା ରହୁନଥିଲା ଏଠିକି ଯାମ ହଁ କଣ କହୁନୁ।
କାହିଁ କଣ ଲ ବି ଯାଇଥିଲୁ ବାହାରକୁ ସେ ଖାଇବା ଦଉନାହାନ୍ତି ବୋଲି ଖାଇବା ଆଣିବାକୁ।
ଓହୋ।
ହେଇ ଅଦୁ ଯାଇଚି ଗାଧୋଇଆ ପାଇଁ ଯେ। ଏଇ ଆଲୁ ବରା କଟଲେଟେ୍। ହଁ ଅଦୁ ପାଇଁ ଆଉ ପୂଜା ବି ବରା କଟଲେଟ୍ ଖାଇଲା। ସେ ଥିଲା ମୁଁ କହିଲି ମ୍ୟାଗି ଦିଇଟା ଖାଇଦେବି ମ୍ୟାଗି ଦିଇଟା ମୁଁ କିଣିକି ପଳାଇଲି ଆଉ।
ତୁ ବରା ହକଲେଟ ଆଲୁନି।
ବରା ଗଡ। ଲେଡ଼ି ସେ ପଚିଶ ଟଙ୍କା କେତେଟା ଚାରିଟା କି ପାଞ୍ଚଟା ହୁଅନ୍ତା ହେରା ପେଟ ପୁରିବନି। ତାର ପଟରୁ କୋଡିଏ ଟଙ୍କାର ମ୍ୟାଗି ଧନା ପଳେଇଲେ ପେଟ ପୁଜିବ।
ପୁରୀ ତରକାରୀ ହିଁ ଆଣେ।
ପୁରୀ ତରକାରୀ ସେ ପନ୍ଦର ଟଙ୍କାର ଗୋଟେ ପୁରୀ ତରକାରୀ।
ହଁ ପୁରୀ ଗୋଟେବା ଦଶ ଟଙ୍କା।
ଆଗ କେମିତି ଦଉଥିଲେ ଫୁଣି ଯେ।
କୋଉଠି ଆଗରୁ ଦଉଥୁଲେ।
ଆଗରୁ ତମ ମାନେ ଥିଲ।
ହଁ ପୁରୀ ଗୋଟା ଦଶଟଙ୍କା ନିଅନ୍ତି।
ଶୁଭୁନି ତମ କଥା କ୍ଳିଅର ତ।
ତୋଅ କଥା ଶୁଭୁନି ମୋତେ ତ ତୋ କଥା ପୁରା ସ୍ପଷ୍ଟ ଶୁଭୁଚି ତୋର ଇସ୍ୟୁ ମୋର ନୁହଁ।
ମୋ କଥା ଶୁଭୁଚି ତମ କଥା ଶୁବେନା ତମେ କୋଉଠି ଅଛ ରୁମ ରେ ନା।
ମୋ ଉପରେ ଅଛି ମୋର ପୁରା ଫାଇଭ୍ ଜି ଫୁଲ ଖୁଣ୍ଟି।
ଶୁଭୁନି ତାହେଲେ।
ତୋର ହିଁ ଇସୁ ହେତେବେଳେ ଶ୍ରଦ୍ଧାର ବି ସେୟା ହଉଥିଲା କିନ୍ତୁ ପୂଜା କଥା ପୁରା କ୍ଲିଅର।
ଏଇ ଯେ ଏଇ ଲ ଦେଖୁନୁ ଶୁବିଲା କ୍ଳିଅର ତମେ କଣଷ୍ଟାଣ୍ଡ ହେଇକି ଠିଆ ହୁଅ।
ଦେନ ମୁଁ ବସିଚି ମୋ ଦୋଶ ନୁହଁ ଫା ଫାଷ୍ଟଲ୍ ତୋର ପ୍ରୋବ୍ଲେମ।
ଓହୋ ସରି ସରି।
ପାଗଲ।
ଆଉ କଣ ଆଣ୍ଟି କାଲି ଆସିବେ ଭାରି ନା।
ହଁ ଲୋ କାଲି ଆସିବ କାଲି ପୁରା ମସ୍ତ ମୋ ପାଇଁ ବିରିୟାନୀ ଚାଓମିନ ଏକ ରୋଲ ମୋମୋ। ସବୁ ବିରିୟାନୀ ଆଉ ମୋମୋଜ ନହେଲେ ବର୍ଗର।
ବୋପା। ହୁଁ ଝିଅ କାଲି ଖାଇବ ବୋଲି ଆଜି କୁଦିଲାଣି।
ଅବିଅସ୍ଲି ଭୁଏନ୍।
ଭୁଏନ ମାସକୁ ଭୁବନେଶ୍ୱର ଖୁଆଇଦେବି ବୁଲେଇ ବୁଲେଇ।
ପାଗଲ। ମୁଁ ଯାହାକୁ କହୁଚି ସମସ୍ତେ ଖାଲି କହିଦଉଚ ଆସ ନୁହଁ ତମେ ମାନେ ଆଣିକି ଦେବେ ପ୍ରବେଟ ପଠୋଉନ ମୁଁ ଖାଇମି ଆସ।
ତମକୁ ପଠିଲେ ତମେ ଏଠି କିସ ଖାଇବ କିଛି ତ ନାହିଁ।
ତ ଏଠି କଣ ଆମର ମିଳୁନି।
ନା ନା ତମ ନା ନା ନା ଶୁଣ ତମେ ତମେ ସେମି ତି ଭଣ୍ଡେଇଦବ ତମ ଆମ ପଇସା ପଠେଇ ଦବ ଆମେ ହିଆଡେ ଆଡେ ଖାଇଦମୁ। ଆମ କେବେ ଖା ପାରିବା ଯେ
ଶୁଣୁ ଗୋଟେ ମଜା କରିବା ଚାଲ ବିିନିତି ଦ୍ଭାଇକୁ ଚନ୍ଦେଇବା।
ଆଗରେ ଆଇଲେ ସିନା। ଖାଇଦେ ପିଇଦେ ଜି
ଜାଣିଛୁ ଆଜି ମୁଁ କଣ ଭାବୁଥୁଲି।
କଣ?
ମୁଁ ଭାବିଲି କି ମୁଁ ଯୋଉଦିନ ସାର୍ଟିଫିକେଟ ଆଣିଯିବି ତୋତେ କହମିନି ହେଲା।
ହୁଁ।
ତାପରେ ମୁ ଜାଇ କି ସରର୍ପ୍ରାଇଜ୍ ତାପରେ ତାପରେ ମୁଁ ତୋତେ ସରପ୍ରାଇଜ୍ ଦେବି ତାପରେ ଫେମିଲାର ରିଆକ୍ସନ୍ କଣ ଦେଖିବା।
ହଁ ତାପରେ ଫେମିନା କାନ୍ଦିବ ଓ ଆରେ ତାପରେ ବି କଣ ଭାବି ବିଥିବ ନିଶ୍ଚିନ୍ତ ନା ହିଇଆ ବି କହିଦିଅ କାଇଁ ମୁଁ ସେମତି ନ କରିବି ତୋ ମନ ଦୁଃଖ ହେଇଯିବ।
ହୁଁ, ମା ଏମିତି କେବେ ବି ଭାବିନି ହେଲା
ତାପରେତ ତାପରେ ତମେ ତ ଭାବିଥିବ କଣ ଭାବିଛ କହୁନ
ବିିନି ହେଲା
ମୋର ରାଣ ତମେ ଭାବିନ କିଛି
ଅଭିଅସଲି ଏହା ହିଁ ଭାବିଲି ତୁ ମତେ ହକ୍ କରିବୁ ଆଉ କାନ୍ଦିବୁ ହିଁ ଯଦି ଇମୋସନାଲ୍ ତାପରେ ମୁଁ ବି କାନ୍ଦିପକେଇବି ଦି ଠପା ଲୁହ ତାପରେ ମୁଁ ଆସି
ପୁଣି ତମେ ସେଇଟା ଭାବୁଥିଲ ମୁଁ ବାଇ ସେୟା ଭାବୁଥିଲି
ତୁ କଣ ଭାବୁଛୁ?
ମୁଁ ଜିମି ହେଲା ଆଣ୍ଟି କହିବିନି ତମକୁ ଆଉ କିଛି କହିବିନି ଯାଇକି ତମ ଘର ବାଟେ ମୁଁ ଠିଆ ହେଇଥିମି।
ହଁ, ହଁ ଆମେ ଘର ବାଟରେ ତ ଆମେ ଘରେ କହିବୁ ନା ଏମିତିଠିଆ ହେଇ ପଡ଼ିବୁ
ହଉ ତମ ଘରକୁ ମୁଁ ଯାଇପାରିବିନି ନା କଣ ପାଇଁ? କୋଉ ଖୁସିରେ? ବେହେନ୍ ବହୁତ ଇଜି ତମେ ଯେତିକି ଡିଫିକଲଟ ଭାବୁଛ ନା ଏତେ ଡିଫିକଲଟ ନୁହଁ।
କଦା ବି ଆସିପାରିବନି।
ଆଜିକା ଡେଟ ରେ ଇଣ୍ଟରନେଟ ଯୁଗ ହେଇଗଲାଣି ହେଲା।
ଏଇଁ ଏଇଁ ଏଇଁ ଏଇଁ।
ଏଇଁ ଏଇଁ ଏଇଁ କଣ ଏଇଠି ତ ଟ୍ରେନ ଧରିଲି ଚାଲିଲି ତମ କାରରେ ତମେ ଓହ୍ଲଉଛ।
ଆଉ ଯୋଉ ଦିନ ତୋ ସହିତ ମୋର ଝଗଡା ହେଇନଥିବ ସେଦିନ ମୁଁ ଭାବିବି ହେଲା ମୁଁ କଲେଜ ଗନେ ତା ସହିତ କଥା ହେମିନି ତାପରେ ଦେଖିବା ତାର ଆକ୍ସନ ନା ନା ମୁ କ ଭାବିଥିଲି କହିଲୁ ଅ ଏ ଯେଉ କାଲି ନା ପହରଦିନ ଆମେ ଯୋଉ ଝଗଡା ଲାଗିଥିଲେ ହେଲା ସେଇଠୁ ମୁଁ ଭାବିଲି ମୁଁ ଗଲେ କଲେଜ ହେଲା ଆ ମୁଁ ଏମିତି ଫେମିନାକୁ ଦେଖିବି ସେି ବି ମତେ ଦେଖୁଥୁବ କିନ୍ତୁ ଆମେ କଥା ହଉନଥିବୁ କିନ୍ତୁ କାନ୍ଦୁ ତ ଥିବେ କିନ୍ତୁ ତୁ କାନ୍ଦୁ ତ ଥିବୁ ହେଲା ହାଲୋ ସୁଭୁଚିକି ନାହିଁ? ମୁଁ କହିଲି ମୁଁ ଯିବି ମୁଁ ଶ୍ରଦ୍ଧାହାରୀଙ୍କ ପାଖକୁ ଯିବି ସବୁ ହେବି ଫମିନା ସେଇଠି ଥିବ କଥା ହଉ ନଥିବ ଖାଲି ଆଉ ଦେଖୁଥିବ କାନ୍ଦୁଥିବ
ତାପରେ ଭୁଲି ଯିବ ଫେମିନା କିଏ ଭୂଲି ଯିବ ହେଲା
ମାନେ
ଏମତି କରିବାରୁ ତାପରେ ଭୁଲିଯିବୁ ଫେମିନା କିଏ।
ମାନେ ବୁଝିପାରିଲିନି କ୍ୟୁଁ?
କିୟୁଁ କିୟୁଁ।
ମଜା ଲାଗିବ ବୁଇନ୍।
ହୁଁ, ମଜା ତାପରେ ତମ ମଜା ଛାଡିଯିବନି ବ୍ୟସ୍ତ କାଇଁକି।
କଣ ମଜା ଛଡେଇଦେବ କଣ ଟା ମଜା ତା
ତମ ମଜା ଛଡେଇଦେମି ସେଇଠି।
ହୋଉ ହୁଁ।
ହଁ ଭାଇ ତମକୁ କାହିଁ ଫରକ୍ ପଡିବ ତ ଆମେ ତ ତମ ଅପସନ ନା।
ପୁରା କଥାଟା ତ ଶୁଣି ସାର ମୋ ମା ତାପରେ କମ୍ପମାନ କରିବୁ।
କହୁନ?
ମୁଁ କହିଲି ତାପରେ ମୁଁ ଆସିଲା ବେଳୁ ଲଷ୍ଟରେ ସୋମିୟା କୁ କହିବି ଆଉ କଣ ତୁ ମୋ ସହ କଥା ହୋବୁନି ନା କଣ ପଳେଇବି ମୋ ଟ୍ରେନ୍ ଅଛି ହେଲା।
ଶୁବୁନି କ୍ଲିଅର ଚିଲେଇଲା ବେଳକୁ କେମିତି ଶୁଭୁଚି।
ହେ ଭଗବାନ ହ୍ୟାଲୋ।
ଶୁବୁନି ଲୋ।
ତିନିଟା ଛୁଆ ସହିତ କଥା ହେଲି ମୁଁ
ହଁ।
ବ୍ଲେମ୍ ନାହିଁ ତୋ ସହିତ କଥା ହେଲା ବେଳକୁ ତୋର ହିଁ ପ୍ରୋବ୍ଲେମ୍।
ତମର ମୋ ସହିତ କଥା ହେବା ପାଇଁ ଇଚ୍ଛା ନାହିଁ ସେଥିପାଇଁ।
ଜଷ୍ଟ ସଟାଆପ୍ ମୁଁ ତ ପୂଜାରିକାଙ୍କ ସହିତ ଆହୁରି ନଖରା ଦେଖେଇକି ସ୍ଲୋ ରେ କଥା ହୋଉଥିଲି ଆମେ ଷ୍ଟାଇଲ ମାରିକି କଥା ହୋଉଥୁନ ଆଜ୍ଞା ଆପଣ କେଉଁଠୁ କହୁଛନ୍ତି ଇଏ ଜୋଉଚନ୍ତି ସେମିତି
ହୁଁ।
ରହ ମୁଁ ସେଇ ଜାଗାଟାକୁ ଯାଏ।
ତମେ ସେଇ ଜାଗାରେ ନାହଁ ବୋଲି ହେଲା ହଁ ଶୁଭିଲା ଏବେ।
ହୁଁ ସେଇଠୁ କଣ କହୁଥିଲି ଭୁଲିଗଲି ହଁ ମୁଁ କଲେଜ ଯିବି ତାପରେ ସେଇଠୁ ଏମତି କହିଲି ତାପରେ ତୁ ଆସିକି ମତେ କୁଢେଇକି କାନ୍ଦିଲୁ ଦିଦି
ବୋପା ଯେବେଠାରୁ ରିଆଲିଟି ହୁଏନା ଫେମିନା ଜିବନି ଦିଦି କହିଥିବେ।
ଯିବୁନି ଲଗା ଚ୍ୟାଲେଞ୍ଜ ଚ୍ୟାଲେଞ୍ଜ ଲଗା ଆସିବୁନି ତୁ ସେଇଠି ବା କାନ୍ଦିବୁ ତୁ ମତେ ଦେଖିବୁ ମାନେ କ୍ଲାସ୍‌ ମୁଁ ଯାଇଥିବି ସାର୍ ମ୍ୟାମ୍ ମାନଙ୍କୁ ମୁଣ୍ଡଆ ମାରିବି ତୁ ସେଇଠୁ କାନ୍ଦିବୁ।
ଯିବି ଦେଖିବି କ୍ଲାସରୁୁମ୍ ରେ ତମେ ଆସିଚ ସେଠୁ କହିବି ସାର୍ ମୋତେ ଝାଡ଼ା ଲାଗିଲାଣି।
ହଁଁ। ସାର୍ ଙ୍କୁ ସାର୍ ଙ୍କୁ ମୁଁ ଏଇଟା ବି ଭାବି ଦେଇଚି ମୁଁ ଆଜି କଲେଜ ବି ଫାଷ୍ଟ। ମ୍ୟାମ ସାର୍ ଙ୍କୁ ତୁ ଜାଣିନଥିବୁ ନା ମୁଁ ତୋ ସହିତ କଥା ହଉନଥିବି ମୁଁ ଯାଇଛି ବୋଲି ତୁ ଦେଖିଦୋବୁ ଫାଷ୍ଟ ଗୋଟେ ଶ୍ରଦ୍ଧା ସୀମା ଦିଦି ଆସିଛନ୍ତି ସେ ସିଧା କଥା ହବ ତ ତୁ ଏଇନେ ଦେଖିବୁ
ତାପରେ ମତେ ସମସ ତାପରେ ମତେ ସମସ୍ତେ ପଚାରିବେ ସୀମା ଦେଇ ସଇତ କଣ କଥା ହୋଉନୁ ଯେ
ହଁ ହଁ ମୁଁ ଟିକେ ବେଶୀ ଭାବୁକ ମୁଁ ଟିକେ ଏମତି ଭାବେଲୋ ସତରେ ସବୁବେଳେ
ଆଲୋ ହଁ ଲୋ ମୁଁ ବି ଭାବେ ମୁଁ ଆଜି ଭାବୁଥିଲି ଆଉ ମୁଁ କହିବିନି ହେଲା ସୀମା ଏଦି ବର୍ଡର ସିଲା ଘରେ ଥମେ ମୁଁ ଡାଇରେ ତା ଘର ସାମ୍ନାରେ ତାକୁ ଭିଡିଓ କଲ୍ କରିମି ଦେଖ ଦେଖିବି ତାକୁ ଘର ଠିଆ ହେଇକି ଦେଖ ସିମାଦି ମୋ ଛି ମୁଁ ପଳେଇମି ଏତିକି ତ ମୁଁବେ ଭରସା ଅଛି ମୁଁ ପଳେଇମି।
ଆସି ପାରିବୁନି ତ ମୁଁ ଗ୍ୟାରେଣ୍ଟି ଦୋଉଚି।
ଆରାମସେ ଯିବି ଟମକାରାରେ ଓଲ୍ଲେଇବି ହେଲା ତା ପୂର୍ବରୁ ତ ଭଣ୍ଡେଇ ଭଣ୍ଡେଇକି ତ ମୋ ଲୋକେସନ୍ଟା ମୁଁ ନେଇଯାଇଥିବି ତାହେଳୁ ମୁଁ ସେଇ ଅଟୋବାଲାକୁ ସେଇ ଲୋକେସନ୍ ଦେଖିକି ତମ ଘରଟି ପଳେଇମି।
ଏଠି କିଛି ଅଟା ଫଟା ନଥାଏ। ହେଲା ତ କଣଟା ନାଁ। ଓ ନା ମୁଁ ତ ସେଥିପାଇଁ କହୁଚି ଆସିପାରିବନି ହା ହା। କଣ ଏଟା ଟାଉନ ନା କଣ ଜଙ୍ଗଲରେ ରହୁଛ।
ଆମ ତ ବଇଣ୍ଡାରେ ଷ୍ଟେସନ ସାମ୍ନା ରେ ଟେମ୍ପୁ କଣ ଆମର ବସ୍ ବି ଯାଉଚି।
କିଛି ଯାଉନି ତୁ ଆସିବୁ ଏଠି କେହି ଲୋକ ନଥିବେ ତାପରେ କାନ୍ଦିବୁ ମୋ ଠିକି ଆସିବୁ ଲାଷ୍ଟକୁ ସିମମି। ହ
ସିମେଇଦି ମୁଁ ଟମକାରେ ଅଛି ମତେ ଆସି ନେଇକିଯାଆ।
ତାପରେ ମୁଁ କହିବି ବେହେନେ ମେ ତ ଇଧର ନେହିଁ ହୁଁ ଯା ଉଧର ବସ ପକଡ ଅର ଲୋଟ ଯା।
ହା ହା ହା। ହୁଁ। ତମଠି କେତେ କେତେ ଟ୍ରେନ୍ ଯାଉଚି ଖାଲି ଉପରବେଳି ଟ୍ରେନ ଯାଉଚି। ହଁ।
ଏଇ ଯୋଉ କଥା ହେଇସାରିଲା ପରେ ତଳେ ଗୋଟେ ଲେଖୁଛି ଯୋଉ ହେଟା କଣ।
କଥା ହେଇସାରିଲା ପରେ ତଳେ କଣ ଲେଖୁଛି ଏହା ଏଇଟାରେ କାହିଁ ପଚାରୁଛ ପରେ ଫୋନ କରିକିନା ପଚାରିଲେ ହବନି।
ଆଚ୍ଛା। ଜଲ୍ଦି ଧୂପ ଦେବି କେତେଟା ବାଜିଲା ଫାଇ ଫିପିଟି। ଫିଫଟି ନାଇନ୍ ସିକ୍ସ୍ ସିକ୍ସ ଫିଫ୍ଟନାଇନ୍। ନାଇଁ ଛଟା ପନ୍ଦରରେ ଧୂପ ଦେବି ତ
ଓହୋ ଧୂପ ଦବନାବେ।
ହଁ ଲୋ।
ହଁ ହଁ। ଇଏ ତ ହେଇଯିବ ଏ କାଟି ଦେଇକି ମୁଁ ତମକୁ ଛୋଟ କଲ କରିଦେବି ତମେ ଧୂପ ଦବ କାଇଁ ବ୍ୟସ୍ତ।
ହୁଁ। ତମେତ ମୋ ସହ ଚବିଶ ଘଣ୍ଟା ଗପୁଚ ହଷ୍ଟେଲରେ ତତେ କେହି କିଛି କହୁନାହାନ୍ତିକି।
ଯିଏ ଯାହା ଭାବିଲେ ଯିଏ ଯାହା କହିଲେ ମୋର କିଛି ଯାଏଆସେ ମୋର ଯୋଉଟା ଇଛା ମୁଁ ସେଇଟା କରିବି।
ହ ଇଚ୍ଛା ଅନୁସାରେ ତ ସବୁ ହବନ ନା ମୋ ମା।
ଏଇଟା ତମ ଉପରେ ଡିପେଣ୍ଡ କରେନା ଆଉ।
ଆମେ କୋଉଠେ ଏତେ ବି ଗପୁଚନ୍ତି ଯେ।
ହଁ ବା ଆମ କଲହିଷ୍ଟ୍ରି ଦେଖିଦମ ହେଲା।
ଜଷ୍ଟଷ୍ଟାପ।
ଏତେ ବି ଗପୁଚନ୍ତି କଲ୍ ଆମକୁ କାଫି ନାଇ ଯେ ମେସେଜରେ ବି ଗପନ୍ତୁ।
ନା ଆଜିଠୁ ଏତେ ଏତେ ଗପିବାର ନାହିଁ।
ହୁଁ।
ହୁଁ।
କଣ କହିଲ।
ମୁଁ କହିଲି ନା ଏତେ ଗପିବାର ନାହିଁ ଏତ ଆଦତ ହେଇଗଲେ ବହୁତ ହି ବୁରା।
ଏତେ ଗପିବାର ନାଇଁ ମାନେ ଆଉ କଥା ହବନି ମୋ ସହିତ।
କଥା ହୋଉନି କି ଯେ କଥା ନହମି କୁଆଡେ ଯିମି ଏଇଥିରେ ବା କଥା ହେମି ଦଶ ମିନିଟ୍।
ବାପ ଆମେ ଭାଇ ଅପସନ୍।
ଜଷ୍ଟ ସାଟାପ ବେହେନ୍।
ସେଇଟା ତ ମତେ ଜାଣିଚି ଆମେ ଅପସନ୍ ବୋଲି।
ହଁ ଗୁହ କୁହ ନାଇ ବେ ଶୁଣୁ।
ହଁ।
ଦେଖିଲୁ କେତେ ସେକେଣ୍ଡ ହେଲାଣି?
ଏଗାର।
ଏଗାର ହଉ କାଟିଦେ କାଟିଦେ।
ଦେଖ ମୁଁ କଲ୍ କାଟୁଚି ହେଲା ଦେଖିବ ଫାଇଭ୍ ବାଏ ଫାଇଭ୍ ଲେଖୁଚି କି ନାହିଁ। ହେଲା।
ହଁ ତୁ କାଟିବୁ କି? ଆଁ କିଏ କାଟିବ?
ମୁଁ କାଟୁଚି। ଯିଏ କାଟିଲେ ଚଳିବଲୋ।